ହଁ।
ହୁଁ। ହଁ କୁହ ଶୁଭୁଛି।
ଶୁଭିଲା?
ହ୍ୟାଲୋ ହଁ ଶୁଭୁଛି। ହଁ ହଁ ମୋ ଭଏସ ଶୁଭୁଛି?
ହଁ ଶୁଭୁଛି।
ଏଇଠି ବସିଥିଲି ଖୁଡି ହେରିକା ସବୁ ଆସିଥିଲେ ତ ମୁଁ ବସିଥିଲି । ଏ ଖୁଡି ହେରିକା ସବୁ ଆସିଥିଲେ ତ ଘରକୁ ବସିଥିଲୁ ସବୁ ଆଉ।
ହୁଁ ହୁଁ।
ଆଉ ଆପ୍ ତମେ କଣ କରୁଛ? ହଁ ଘରେ ଏମତି ପାଖ ପଡିଶା ଘର ଆଉ।
ଓ ହୋ ନାଇଁ ଘରଦୁଆର ଓଳା ସରିଲାଣି ଯାଉଛି ବାସନ ଅଛି ମାଜିବି। ଆଉ କଣ କହ?
ପୁଅ
ହ୍ୟାଲୋ, ହଁ ପୁଅ ଟା ଏଇଠି ଅଛି ସମସ୍ତେ ବସିଛନ୍ତି ତ ସେଠ୍ ବସିଛି।
ଆଁ ହଁ।
ଆଉ କଣ କୁହନ୍ତୁ? ଆଉ କଣ ଖାଇ ସାରିଲେ?
ହଁ ଆଜି ଦିପ୍ରହରେ ହେଇଥିଲା କୋଳଥ ଡାଲି, ଚୁନା ମାଛ ଭଜା ଆଳୁ ଚକଟା ଆଉ ବାଇଗଣ ଭଜା।
ମାନେ କଣ ମାଛ ମରା ହେଇଥିଲା ନା ଯୋଉ କିଣା ଯୋଉ ଚୁନା ମାଛ?
ନାଇଁ କିଣା ସେ କିଣିକି ଆଣିଥିଲେ।
ହୁଁ ହୁଁ ଚୁନା ମାଛ ତ କିନ୍ତୁ ଦେହ ପାଇଁ ଭଲ ସେ ଆଖିକି ଯାହାକୁ ଟିକେ ଦେଖାହଉନଥିବ ଚୁନା ମାଛ ଖାଇଲେ କିନ୍ତୁ ଭଲ।
ହଁ, ଟା ଭିଟାମିନ୍, ବି ଟୁଏଲ୍ଭ ଅଛି ତ ଭଲ ଚୁନା ମାଛଟା ଦେହ ପାଇଁ।
ହୁଁ, ମାନେ ଚୁନା ମାଛରେ କଣ ଖାଲି ନର୍ମାଲ ସାଧା ଭାଜୁଛନ୍ତି ନା ତାକୁ କଣ ଏମିତି ଆଇଟମ କରିକି ବନଉଛନ୍ତି?
ନା ମସଲା ଗୋଳେଇକି ସେଇ ଭାଜିଦିଏ ପଲମରେ।
ସେମତି ଭଲ ଲାଗିବ ପୁରା ସୋରିଷ ତେଲ ଦେଇଥିବେ ପୁରା କଡ଼କଡିଆ କରି ଭାଜିବେ ପଖାଳ ଭାତ ଖାଇବାକୁ ଆହୁରି
ଏମିତି ଭଲ ଲାଗେ ସେ।
ହୁଁ, ଆଉ ଆପଣଙ୍କୁ କଣ ଭଲ ଲାଗେ ଖାଇବାକୁ?
ମତେ ଦହିବରା ବହୁତ ଭଲ ଲାଗେ ଖାଇବା ପାଇଁ।
ଦହିବରା ନା, ଦହିବରା ଖାଇସାରିଲା ପରେ ଯୋଉ ପାଣିଟା ଦିଅନ୍ତିନି ସେଇଟା ପିଇବାକୁ ବହୁତ ଭଲ ଲାଗିବ ଲାଷ୍ଟକୁ। ଓ ହୋ ଭେଜ୍ ନା ନନଭେଜ୍?
ମୁଁ ନନଭେଜ୍ ଖାଏ।
ଅ ହ।
ତମେ କଣ ଭେଜ୍?
ହୁଁ।
ପିଓର ଭେଜ୍? ନନଭେଜ ଖାଅ?
ହଁ, ଏତେ ନୁହେଁ। ଆଉ ଘରେ ସମସ୍ତେ ପୁଅ ହରିକା।
ପୁଅ ସ୍କୁଲରୁ ଆସି ଏବେ କ୍ରିକେଟ ଖେଳିବାକୁ ପଳେଇଛି। ଆଉ ଇଏ ଅଛନ୍ତି ଯାଇଛନ୍ତି ସେ ମାର୍କେଟଆଡେ ବୁଲିବାକୁ ଯାଇଛନ୍ତି ଆଉ।
ମାର୍କେଟଟା ପାଖରେ ଆପଣଙ୍କର?
ହଁ ସେ ପୁରା ପାଖରେ ମାର୍କେଟଟା।
ହଁ ଭଲ ସେମିତି ହେଲେ କୁଆଡେ ଯିବାକୁ ବି ମ ଇଏ ଲାଗିବ ଯେତେବେଳେ ମୁଡୁ ଉଠିଲା ଚାଲ ବୁଲିକି ଆସିିବ। ଖାସ୍ କରି ଖରା ଦିନ ଏଇ ସନ୍ଧ୍ୟା ଟାଇମଟାରେ।
ହଁ ସେ ସନ୍ଧ୍ୟା ଟାଇମରେ ଆମେ ସବୁ ଏଠୀ ପାଖ ପଡିଶା ସବୁ ଝିଅ, ଖୁଡି ସବୁ ଯାଇକି ତୁଖାଇ ଦେଇକି ଆସିଛୁ।
ମୁଁ ତ ଆଜି ବାହାରିଥିଲି ଯିବି ବୋଲି ଏବେ ବାହାରିଥିଲି। ମୁଁ କହିଲି ମାର୍କେଟ ଯାଇ ଟିକେ ଗୁପଚୁପ୍ ଖାଇିକି ଏମିତି ଟିକେ କିଣା କୁଣି ଥିଲା ଯାଇଥାନ୍ତି। ଆଙ୍କର କଲ୍ ଆସିଲା ଯେ କାମ ପଡ଼ିଲା ଇଏ ପଳେଇଲେ ଆଉ ମୁଁହ ସୁକେଇ ପୁଣି ବସିଲି ଆଉ। ଆଜି ବାରଟା ବି ଥିଲା ଟିକେ।
ଆଁ।
ଯାଇଥାନ୍ତେ ଆଉ ଯାଇ ହେଲାନି ଆଉ।
ଯାଇଥିଲେ ମାର୍କେଟା ଟିକେ ବୁଲି ଆସିଲେ ଭଲ ଲାଗେ ମନ ଟା ଫ୍ରି ଲାଗେ।
ହଁ ହଁ ମତେ ଉମ୍ ସପ୍ତାହକୁ ଥରେ ମାର୍କେଟ ନ ଗଲେ ମତେ ଭଲ ଲାଗିବନି ଯାହା ହେଲେ ଯାଇକି ଟିକେ ବୁଲିକି ଖାଇ ପିକରି ଆଇଲେ। ଶାନ୍ତି ଲାଗେ ମାନେ ଗୋଟେ ମାଇଣ୍ଡ ପୁରା ଫ୍ରେସ୍ ଭଳିଆ ଲାଗେ ମାନେ କିଛି ଇଏ ଲାଗେନି ମାନେ ଜାମ ଜମ୍ ଲାଗେ ପୁରା।
ହୁଁ ସେଇ ଘର ଭିତରେ ସବୁବେଳେ ଏକା ରହିଲେ ଟିକେ ଭଲ ଲାଗେନି।
ହୁଁ ହୁ।
ଆଉ ସେମାନଙ୍କୁୁ ପୁଅ ପିଲା କଣ ବାହାରେ ସବୁବେଳେ ବୁଲିଲେ ନା ସେମାନେ ସବୁବେଳେ ଘରେ ରହିବାକୁ ଚାହିଁବେ।
ହୁଁ ହୁଁ।
ସେମାନଙ୍କୁ ଯେତିକି ଟାଇମ ମିଳିବ କହିବେ ଆମେ ଘରେରେଷ୍ଟ ନବୁ ଆମେ ବୁଲିବୁନି ଆଉ। ଆମେ ସବୁବେଳେ ଘରେ ରହୁ
କିନ୍ତୁ ଆମ ମୋ ହଜବେଣ୍ଡ ସିଏ କହିବେ ଦିନ ରାତି ପଦାରହିଲେ ତାଙ୍କର ଭାରି ଭଲ। ସକା। ହଁ ସେ ସକାଳୁ ଯିବେ ରାତି ଆସିବେ ଅଧିକାଂଶ ସେ ଘରେ ଖାଉନାହାନ୍ତି ବାହାରେ ଯିଆଡେ ଯାଉଛନ୍ତି ଭାରି ଆଡେ ବାହାରେ ଉଠ ପଠେଇଲେ ଖାଇଦଉଛନ୍ତି ଆ ରାତିରେ ଆସିବେ ବି ଏଗାରଟା ବାରଟା କୁହନ ସାଢେ ଦଶଟା କୁହନ ଗୋଟେ ଯଦି ଖେଳ ଷ୍ଟାର୍ଟ ହେଇଗଲାଣି ଏ ସିଜିନ ଖେଳ ଚାଲିଥିଲା ଡେଲି ରାତିରେ ଯିବେ କ୍ରିକେଟ ଖେଳିବାକୁ ନାଇଟ ଟୁର୍ଣ୍ଣାମେଣ୍ଟ ହୁଏ ତ। ଉଁ ପାରାଦ୍ୱୀପୀ ହଉ ପୁରୀ ସବୁ ଏପଟ ଲାଇନ ମାନେ ଓଡିଶା ଇଏରେ ଯାଉଛନ୍ତି ଖେଳିବାକୁ।
ଖେ ଖେଳୁଛନ୍ତି କ୍ରିକେଟ ଖେଳୁଛନ୍ତି? ହଁ ସବୁଆଡେ ଯାଉଛନ୍ତି ଖେଳିବା ପାଇଁ ଯାଉଛନ୍ତି ବି
ହଁ ସବୁଆଡେ ଯାଉଚନ୍ତି ପାରାଦୀପୀ ସେ ପୁରୀ ଆଉ ସେପଟ ଲାଇନ କନ୍ତ ଖୋର୍ଦ୍ଧା ଫୋର୍ଦ୍ଧା ଯୁଆଟେ ଆସିଲା ତାଙ୍କର କଣ ଯାଉଁଛନ୍ତି ଖେଳିବାକୁ।
ଓ ହୋ ଭଲ କଥା ତାହେଲେ।
ସେ ଖେଳୁଥିଲେ ଆଗରୁ ଖେଳୁଥିଲେ ଏଇ ଦି ବର୍ଷ ହେଲା ଛାଡି ଦେଇଥିଲେ। ତାପରେ ମୁଁ କହିଲି ଛାଡି ଦେଇଛ ଖେଳୁଛ ଯି ଖେଳିଲେ ଟିକେ ବି ଭଲ ଦେହ ପାଇଁ ସୁସ୍ଥ ଦୌଡା ଦୌଡ଼ି କଲେ।
ହଁ ହଁ।
ଆଉ ଘରେ ବସି ଖାଇଲେ ବି ପେଟ ଯେମିତି ପୁ ପିଲାଙ୍କର ତ ବଢିଯାଏ ନା ସେ ସବୁବେଳେ ବାହାରେ ଖାଇଲେ। ହୁଁ।
ସେ ସେଇଥି ଯୋଉ ଟୁର୍ଣ୍ଣାମେଣ୍ଟ ଯୋଉ ଖେଳି ଯାଆନ୍ତି ପଇସା ମିଳେ?
ହଁ ତାଙ୍କରୱ ନା ଖୁସିରେ ନାଇଁ ତାଙ୍କର ଟିମ୍ ଖେଳିଲେ ଜିତିଲେ। ପଚାଶ ହଜାରେ ଷାଠିଏ ହଜାରେ ଟିମକୁ ମିଳେନା ଆଉ ଆଙ୍କୁ ଯଦି ଖେଳିବାକୁ ଡାକିକି ଅନ୍ୟ କୋଉ ଇଏରୁୁ ନିଅନ୍ତି ଅଁ ଯିବେ ଖେଳିବା ପାଇଁ ଗଲେ ପନ୍ଦରଶହ ଦିଇ ହଜାରେ
ହଁ ହଁ।
ଭଡ଼ାକୁ ଯେଦି ଆଣିକି ଖେଳାନ୍ତିନି ସେମିତି ଇଏଗଲେ ଖେଳିବା ପାଇଁ ହଜାରେ ପନ୍ଦରଶହ ଏମିତି ଦିଅନ୍ତି।
ଯିଏ ଭଲ ଖେଳନ୍ତି ତାଙ୍କୁ ଡାକନ୍ତି ଅନ୍ୟ ଟିମରୁ ଡାକନ୍ତି ଆ
ହଁ। ଆଉ ଆପଣଙ୍କ ଆଡ଼େ କେମିତି କଣ ପର୍ବ କୋଉ ପର୍ବ ଭଲ ହଉଚି?
ଆମ ଆଡ଼େ ଦୋଳ ପୂର୍ଣ୍ଣିମା ଆଉ ଦଶହରା କାର୍ତ୍ତିକ ପୂର୍ଣ୍ଣିମା ଯୋଉଟା ନିଶା ମଙ୍ଗଳବାର। ଦିଟାକଁ ଏକାଦିନ୍ ହୁଁ।
ହୁଁ ହଁ କାର୍ତ୍ତିକ ମାନେ ନିଶା ମଙ୍ଗଳବାର ଇଏ ହଉଚିନା କାର୍ତ୍ତିକ ପୂଜା ଯୋଉ?
କାର୍ତ୍ତିକ ପୂର୍ଣ୍ଣି କାର୍ତ୍ତିସ୍ବର ପୂଜା ହଉଚି ପୁଣି ନିଶା ମଙ୍ଗଳବାର ଦିଟା ଆଙ୍କ ଏକା ବେଳେ ହଉଚିତ ଆମ ଗାଁରେ।
ହଁ ହଁ।
ଦିନଟାରେ ଏକାବେଳେ ପୂଜା ହଉଚି ଏଆରେ ମଙ୍ଗଳା ମାଙ୍କ ପୂଜା ହଉଛି। ଦଶହରା ସବୁ ଆମ ଘରୁ ଯେ ଏତେ ପାଇକ ଥିବେ ସମସ୍ତେ ବାହାରିକି ଖମ୍ ଧୋତି ଫୋତି ପିନ୍ଧି ସବୁ ଢୋଲ ଫଲ ବାଜିବ ହାଡ଼ି ମାନେ ଆସି ବଜେଇବେ ସେଇଠୁ ଆମ ଦୁଆର ଲିପା ଯାଇଥିବ ସେଇଠି ବନ୍ଦାପନା କରି ତାକୁୁ ସେଇଠି ଯଉ ତରୁଡା ଥାଏ ତାକୁ କାହିଁକି ଯିବେ ହେଠୁ ଖେଳି ଖେଳିକି ଯିବାଠୁ ଦଶହରା ପଡ଼ିଆକୁ।
ହଁ ଦଶହରାତ ଖଣ୍ଡା ୟାତ ମାନଙ୍କର ଖଣ୍ଡା ପୂଜା ହୁଏ ଆଉ ଖେଳନ୍ତି ଖଣ୍ଡା ଖେଳନ୍ତି। ଆମରବି ହୁଏ ଖଣ୍ଡା ଖେଳ।
ହଁ ସେସବୁ କୁଆଡ଼େ ଅଛି ପାଇକ ମାନେ ସବୁଆଡ଼େ ଅଛି ପ୍ରଥାଟା ଆବେ ଯାକେବି ଚାଲିଚି।
ହଁ ଆଉ ଆମରତ ଦଶହରା ଜାଣିଥିବେ ବଳଦ ନାଚ ପାଇଁ ଫେମସ୍।
ବଳଦ
ବଳଦ ନାଚ।
ଓହୋ କେମିତି କଣ ହୁଏ ବଳଦ?
ବଲଦ ନାଚ ମାନେ ଯେମିତି କଟକରେ ଯୋଉ ଇଏ ପ୍ରସିଦ୍ଧ
ହଁ।
କଟକରେ ଯେମତି ଯୋଉ ଦଶହରା ପ୍ରସିଦ୍ଧ ନା।
ହଁ ହଁ।
ତଆମର ସେମିତି ଦଶହରା ଆମ ଇଏରେ ସେମିତି ବହୁତ୍ ବଢ଼ିଆ ହୁଏ ବଳଦ ନାଚ ହୁବ ମାନେ ଏତେବେଳୁ ରାବଣ ବହୁତ୍ ବଡ଼ ରାବଣ ପୋଡ଼ା ହବ। ସେଇ ଦଶହରାକୁ ଏତେବେଳୁ ଷ୍ଟାର୍ଟ ହବ ଇଏ ମେଲ ଇଏ ସବୁ ପ୍ରଶେସନ ତା ପରଦିନ ଯେମିତି ସକାଳ ଦିଟା ତିନିଟା ଯାଏଁ ପୁରା ହେମିତି ଚାଲିଥିବେ। ଆପଣ ଜାଣିଥିବେତ ବଡ଼ ଗାଁ ସବୁଠୁ
ହଁ ହଁ।
ହ ସେଇଠି।
ସେଇ ବଳଦ ପ ନାଚ ହୁଅନା ବଳଦ ମାନଙ୍କୁ ନଚାନ୍ତି ତାକୁ କଣ ଏମିତି କଣ ହୁଏ।
ବଳଦ ମାନଙ୍କୁ ପୁରା ସଜେଇ ଦେବେ ଗଜରା ଫଜରା ଲଗେଇକି ପୁରା ପୁରା ଲିଷ୍ଟଟି ଫିଷ୍ଟି ଲଗେଇ ମାନେ ସେମାନଙ୍କୁ ପୁରା ଟ୍ରେନିଂ ଦେଇଥିବେ ଚାରି ପାଞ୍ଚ ମାସ କି ବର୍ଷେ ଆଗୁରୁ ବୋଧେ ଟ୍ରେନିଂ ସେମାନଙ୍କୁ ଦିଆ ହେଇଥିବ। ସେମାନଙ୍କୁ ଟି ହଁ ସେମାନଙ୍କୁ ଟିକେ ଇଏ କରିକି ପେଇ ଦେବେ ଆଉ ସେମାନେ ତ ବାଜା ବାଜିବ ଇଏ କରିବ ସେମାନେ ଖାଲି। ମାନେ ବାଇଆ ଟାଇପ ର ହଲିକି ନାଚି ନାଚି ଯିବେ ନହେଲେ ଇଏ କରିବେ ଆଉ।
ହଁ ହଁ ସେଇଟା ମୁଁ ଜାଣିନଥିଲି ସେଟା ସେଇ ତମ ସେପଟେ ହଉଛି ନାଇଁ।
ହଁ। ଏଇଟା ପୁରା ବହୁତ ବଢିଆ ହୁଏ କେତେ କୁଆଡୁ ଆସନ୍ତି ଦେଖିବା ପାଇଁ ଦଶରା ଟା। ହ ବାସି ଦଶରା ମାନେ ଯୋଉଠି ସବୁ ଦଶରା ସମସ୍ତଙ୍କର ସରି ଯାଇଥିବ ତା ବାସି ଦଶହରା ଟା ଆମର ହୁଏ।
ହଁ ହଁ।
ଗୋଟେ ଦିନ ହୁଏ କିନ୍ତୁ ବହୁତ ଭଲ ହୁଏ। ଠାକୁର ଏ ସେମିତି କରିଥିବେ। କେତେ ସେଇ ତିରିଶି ପଇଁତିରିଶି କି ଚାଳିଶି ମେଢ ହେଇଥିବ।
ହୁଁ ହୁଁ ସେ ମେଢ ଯାତ୍ରା ମେଳ ପଡେ ମେଳା।
ହଁ ସବୁ ପଡ ମେଳା ଏଇ ମିନା ବଜାର ହେକା ପଡେ। ବହୁତ ଯାତ୍ରା ଫାତ୍ରା ଗୋଟେ ସବୁ ଜିନିଷ ପତ୍ର କିନ୍ତୁ ପଡେ।
ହୁଁ ସେଇଆ ପଡିଲେ ତ ବେଶୀ ଭଲ ଲାଗେ ଯାହା ମେଳା ପଡିଲେ ବେଶୀ ଭଲ ଲାଗେ।
ବେଶୀ ତ ଏଇ ଯୋଉ ହର ହରମାଲକ ଯୋଉ। ପଡିଥିବ ପାଞ୍ଚ ଅଛି ସେଇଥିରେ ଗଦା ହେଇଥିବେ ବହୁତ ସାରା ଲୋକ।
ହେୟା ମଜା ଲାଗୁ ଦେଖିବା ପାଇଁ ଆମ ଗାଁରେ ସେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଆଉ ସେଇରା ସବୁ ପଡେ ବଡ। କଲେଜ ପଡିଆ ଅଛି ସେ ପଡିଆ ହଁ ଗାଁରେ ପଡେ।
ଓ ହ।
ଅପେରାପାଟି ପଡେ ସେଇ ମେଳା ପଡେ ମୀନା ବଜାର ପଡେ।
ସେମିତି ଗାଁରେ ଗୋଟେ ଅକେଜନ କଲେ କି କଣ ଖୁସି ଲାଗିବ।
ହଁ ସବୁ ଆସନ୍ତି ଯେତେ ନଣନ୍ଦ ଥିବେ ସବୁ ବନ୍ଧୁବାନ୍ଧବ ପୁରା ଘର ଫୁଲ୍। ଭୋଜି ଆ ଆକାର ସବୁ ରନ୍ଧା ହୁଏ ସବୁ ଦିନ ଯେତେ ଦିନ ରହିବେ ସବୁ ହଣ୍ଡା ବସିବ ବଡ ବଡ ହଣ୍ଡା।
ଓହୋ ସମସ୍ତଙ୍କ ଘରେ ଏ ବନ୍ଧୁବାନ୍ଧବ ଥି
ହଁ ସମସ୍ତଙ୍କ ଘରେ। ଆସନ୍ତି ସେ ଦି ଚାରି ଦିନ ଆଗରୁ ଆସିବେ ଆଠ ଦିନ ରୁହେ ଯାତ୍ରା ଟା ତ। ସାରିକି ଯାଆନ୍ତି ଆଉ ପନ୍ଦର ଷୋହଳ ଦିନ ସବୁ ରୁହନ୍ତି ଘରେ ଆସିକି।
ଯାଉ ଭଲ ଲାଗିବ
ହଁ। ସେଟା ଗୋଟେ ହୁଏ ଆଉ ଦୋଳ ପୂର୍ଣ୍ଣିମା ବି ଭଲ ସେ ହୁଏ।
ଦୋଳ ପୁର୍ଣିମା ବାଡି ଖେଳନ୍ତି କଣ କା ବାଡି ନା କଣ ଗୋଟେ ଖେଳନ୍ତିନି ବାଡିରେ।
ହଁ ଗଉଡ ବାଡି ଖେଳନ୍ତି।
ହଁ।
ହବ। ଯେତେ ସବୁ ଗଉଡ ଆସିଥିବେ ସବୁ ଦୌଡ ବାଡି ଖେଳନ୍ତି ଆଉ ଠାକୁରଙ୍କୁ ବିମାନରେ ବସେଇ ସବୁ ଗାଁ ବୁଲନ୍ତି ସାଇ। ସାଇ ବୁଲି। ସବୁ ଭୋଗ ଖୁଆନ୍ତି ଠାକୁରଙ୍କୁ ଛେନା ସବୁ ଭ ଯାହା ଲଗେଇବା କଥା ଲଗାନ୍ତି। ଗୋଡ ମାନେ ସବୁ ପିଠା ପଣା ବାଣ୍ଟନ୍ତି।
ହୁଁ ଭଲ ଲାଗିବ ହଉ ହଉ ଯାଉଛି ଆଁ କାମ
ହଁ।